ହେବ। ହ୍ୟାଲୋ ପୋଟର ଆଳୁ ବସା କେମିତି କରୁଛି କାଜୁ ଦେଇକି?
ପୋଟଳ ଆଳୁ କଷା କେମିତି କରୁଛି କାଜୁ ଦେଇକି ହାଁ
ପୁରା ବାହାରେ ବସିଛି।
ମୁଁ ବି ବାହାରେ ବସିଛି ଶୁଣ ମୁଁ ବି ବାହାରେ ବସିଛି ତତେ ମୋ କଥା ଶୁଣା ଯାଉନି ହେଲା। ହାଲୋ ହାଲ ହଉଥା ଯେମତି।
ତୋର ନେଟୱର୍କ ଇଶୁ ରହୁଛି।
ମୋର ନେଟୱାର୍କ ପୁରା ଅଛି କିଛି ଇସ୍ୟୁ ନାହିଁ ମୋର।
ଫାଇଭ୍ ଜି ଅଛି ପୁରା ଫୁଲ ଅଛି
ଫାଇଭଜି ଅଛି ଆଉ ପୁରା ଫୁଲ ଫୁଛି।
କଣ ତୁ ଜାଣ ହଉ ଛାଡେ ଆଉ କଣ କହ।
ତୁ କହ।
କଣ କହ ଏବେ।
ତୁ କହ ତୁ ଗୋଟେ କଣ କହ ମୁଁ ସେଇଟା କହିବି ଆଉ ତୁ ମତେ ପଚାରେ କଣ ନହେଲେ କହିବି ଆଉ।
ହୁଁ ବଡନାନି ଖବର କଣ?
ଆଉ କଣ କହୁଛୁ? ଗୋଟେ ଫିସ୍ ଯାଉଛି। ଦିତୀୟ କ୍ଲାସ।
ତୃତୀୟ।
ଦ୍ଵିତୀୟ ଦ୍ଵିତୀୟ ଷ୍ଟାଣ୍ଡାର୍ଡ ଟୁ।
ସେ ସ୍କୁଲ ରେ ଯୋଉଠି ପଢୁଥିଲା।
ଜାଭିୟର।
ହ୍ୟାଲୋ।
ସେ ଆରଟି ପାଇଛି ନା ସେଇଠି ପଢିବ ହିଁ।
ଓହୋ ସେଇଟା କଣ?
ଶୁଭୁନି।
ରାଇଟ ଟୁ ଏଜୁକସନ ଆକ୍ଟ ଜାଣିନୁ କି ଆ- କଣ? ଛଅରୁ ଚଉଦ ବର୍ଷର ପିଲାମାନଙ୍କୁ ଯୋଉ ମାଗଣାରେ ଶିକ୍ଷା।
ଆଛା ଆଛା।
ଏତେ ପାଠ ପଢିଛୁ ଏତେ କ ଟ୍ୟୁସନ ବିଷୟରେ ଏତେ ଜ୍ଞାନ ପିଲି ପକଉଛୁ ଆଉ ଏଇଟା ଜାଣିନୁ?
ନାମ ମୁ ଜାଣିନିବା।
ହଁ। ତୁ ଯୋଉ ମତେ ଯୋଉ ମିଛ କଥାଟା କହିଲୁ ମୁଁ ତୋର କଣ ନେଇଯାଉଥିଲି ନା କଣ କରିଦଉଥିଲି ମତେ ଆ ମିଛକଥା କହିବୁନି ମତେ ମିଛକଥା ଶୁଣିଲା ମାତ୍ର ମୋ ମୁଣ୍ଡ ଗରମ ହୁଏ ବୁଝିଲୁ।
ତେବେଳେ କହିଲୁ ମୁଁ ତତେ ଏବେ କହିବି କିନ୍ତୁ ମୁଁ କହିବା
ତୁ ଠିକ ଅଛି ଶୁଣୁ ଶୁଣୁ ତୁ ମତେ କେବେ କୌଣସି ଜିନିଷ କହିବୁନି ହେଲା ତୋ ଲାଇଫ ର କୌଣସି ଜିନିଷ ମତେ କହିବୁନି।
ଆମ
ମୁଁ ତ ତାହରୁ ବୁଝେଇଥିଲି ହଁ ହଉ ଠିକ ଅଛି ବୋଲି ରାଗଟା କୋଉଥିପାଇଁ? ଆଉ ତୁ ବି ମତେ କହିଥିଲ ଏ ସବୁ ଜିନିଷ ସେୟାର କରାଯାଏନି ବୋଲି। ହ୍ୟାଲୋ। ହ୍ୟାଲୋ।